ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା ଆପଣଙ୍କୁ ବି ଆଉ ଏବେ କେମିତି ଅଛନ୍ତି।
ହୁଁ ଭଲ ଅଛି ଆପଣ।
ହଁ ମୁଁ ବି ଭଲ ଅଛି ଆଉ। ଆଉ ଆଜି ଖାଇଥିଲେ କଣ? କିଛି ନାହିଁ ଏବେ ଏଠି ବସିଛି ଆପଣ।
ମୁଁ ବି ବସିଥିଲି।
ଅହଁ ଆପଣ ଏବେ ପଢାପଢି କଣ କେମିତି କଣ ଚାଲିଛି ଆପଣଙ୍କର?
ଭଲ ଚାଲିଛି ଆଉ ଆପଣଙ୍କର?
ହଁ ମୋର ଭଲ ଆପଣ କଣ ପଢୁଛନ୍ତି ଏବେ?
ମୁଁ ଏବେ ବି ଏ ପଢୁଛି।
ବିଏ କୋଉ ଇଅର?
ଥାର୍ଡ ଇଅର୍।
ହେଲା।
ହଁ ହଁ।
ଆଚ୍ଛା ଭଲ ଆମେ ମୋର ବି ଏ ଥାର୍ଡ ଇଅର ହେଲା।
ଓହଁ ମୁଁ ଏବେ ଫୋର୍ଥ ସେମିଷ୍ଟାର ଆମର ଚାଲିଛି କଲେଜରେ ତ।
ହଁ ହଁ ଆମର ଫୋର୍ଥ ସେମିଷ୍ଟାର ହବ ହେଇନି ଆଉ। ତେର ତାରିଖ ରୁ ଅଛି ହ। ଭଲ।
ଆଉ କଣ ଖାଇଥିଲେ?
ଆଛା ଆଛା ଆମ କଲେଜ ର ଫାଉଣ୍ଡେସନ ଡେ ଥିଲା ତ। କଲେଜ ରେ ରୋଷେଇ ହେଇଥିଲା ସେଇଠି ଖାଇଥିଲୁ ଆଉ ଭାତ ଡାଲମା। ଆଉ ଖଟା ଆ ଆଉ ଆପଣଙ୍କର?
ଆମର ଆଜି ଘରେ ହେଇଥିଲା ଭାତ, ଶାଗ ଭଜା। ଆଳୁ ଭଜା।
ଅ ହଉ ଭଲ କଥା ଆଉ ଦେହ ଭଲ ଅଛି ତ ଆପଣଙ୍କର?
ଆଜ୍ଞା ଆପଣଙ୍କର?
ହଁ ମୋ ଦେହ ଭଲ ଅଛି ଆପଣ ଆପଣଙ୍କ ଆଡେ କଣ କେମିତି କଣ ସବୁ କୋଉ କୋଉ ପର୍ବ ଆପଣଙ୍କ ଆଡେ ଫେମସ ମାନେ ଭଲ ପ ହୁଏ।
ପର୍ବ ତ ଓଡିଶାରେ ଯେମିତି ପାଳନ କରନ୍ତି। ଦଶହରା, ଦୀପାବଳି, ଗଣେଶ ପୂଜା ସରସ୍ଵତୀ ପୂଜା। ଆଉ ରଜ ବି ଝିଅ ପିଲା ମାନଙ୍କର।
ଆପଣଙ୍କ ଆଡେ କୋଉଟା ଫେମସ ମାନେ ଆପଣଙ୍କ ଲୋକାଲିଟିରେ।
ଆମ ଡିସଟ୍ରିକ୍ଟରେ ରଥ ଯାତ୍ରା ହୁଏ। ନୟାଗଡରେ ଜଗ ଜଗନ୍ନାଥ ମନ୍ଦିର ଅଛି।
ଆଛା।
ଆଉ ଆଉ ମନ୍ଦିର କହିଲେ ରାମ ମନ୍ଦି
ହ ଯେ ମନ୍ଦିର। ନାଇଁ ଶୁଣିନି ଯେ ଆପଣ କହୁଛନ୍ତି ଏବେ ଜାଣୁଛି ଧୀରେ ଧୀରେ।
ଆପଣଙ୍କର କୋଉ ଡିଷ୍ଟିକି?
ଆମେ ମୋ ଯାଜପୁର, ଆପଣଙ୍କର?
ମୋର ନୟାଗାଡ଼।
ନୟାଗଡ଼ ଡିଷ୍ଟିକ୍।
ଶ୍ରୀରାମ ମନ୍ଦିର ଅଛି।
ଓ ମନ୍ଦିର ଅଛନ୍ତି ନୟାଗଡ଼ ରେ। ଲଡ଼ୁ ବାବା ମନ୍ଦିର ଅଛନ୍ତି ଶରଣପୁର୍ ରେ।
ଆଚ୍ଛା
ଆଉ ନୀଳମାଧବ ମନ୍ଦିର କଣ୍ଟିଲୋ ରେ ଅଛନ୍ତି।
ଅଁ କଣ୍ଟିଲୋ ନୀଳମାଧବ ଅଛନ୍ତି। ତାହେଲେ ଆପଣଙ୍କ ଗାଁ ରେ ଏତେ ଭଲ ଭଲ ଆ ମାନେ ଜାଗା ମନ୍ଦିର ଅଛି ବୁଲିବା ପାଇଁ। ତାପରେ ତାପ୍ ଆପଣ ସ ହଁ ନିହାତି ନିହାତି। ସେ ଯିବେ ବୁଲିକି ବୁଲିଆକୁ। ଆପଣଙ୍କୁ।
ଆଉ ଆପଣଙ୍କ ଆଡ଼େ କଣ ଅଛି?
ଆମ ଆଡ଼େ ଏ ଏମିତିରେ କହିବାକୁ ଗଲେ ଆମ ଘର ଯାଜପୁରରେ ଲାଇନ୍ ରେ ମୁଁ ଏବେ କେଉଁଝର୍ ରେ ରହୁଛି। ତ ଆମର ଯାଜ୍ ପୁର୍ ରେ ତ ଆମର ମା ବୀରଯା, ଦସ୍ଵାସମେତ ଘାଟ ତାପରେ ଏବେ ଯୋଉ ଗୋଟେ ବଡ଼ ଶିବଙ୍କର ମୂର୍ତ୍ତି ହେଇଚି। ଆ ଉ
ଆଚ୍ଛା।
ଆ ରସ ବିଚାର ଗୋଟେ ଜଳପ୍ରପାତ ଗୋଟେ ବୋଧେ ବ ଆଉ କଣ ଟା ଅଛି? ଏ ଆଛି ବହୁତ୍ କିଛି।
ଆଉ ପ୍ରସିଦ୍ଦ ଖାଦ୍ୟ।
ଆମର ଯାଜପୁର ରେ ପ୍ରସିଦ୍ଦ ଖାଦ୍ୟ ସେମତି ମୋର କିଛି ଯୋଉ କିଛି ଗୋଟେ ଥିବ ଆଉ ଆପଣଙ୍କ ଆଡ଼େ କଣ ପ୍ରସିଦ୍ଦ ଆପଣଙ୍କ ଗାଁ ରେ?
ମୁଁ ଶୁଣିଥିଲି ଯାଜପୁରରେ ଛେନାଗଜା ବୋଲ ପ୍ରସିଦ୍ଧ ବୋଲି।
ହଁ ଛେନା ଗଜା ଆମ ଆ ମିଳେ ପ୍ରିୟା ଗୋଟେ କିନ୍ତୁ ମୁଁ ଜାଣିନି ନା ସେ ବିଷୟରେ ଭଲସେ ଆଉ ସେଥିପାଇଁ ଆଉ
ଆଚ୍ଛା ଆମ ପଟେ ପ୍ରସିଦ୍ଦ ଛେନାପୋଡ଼।
ହଁ ଆମ ଆଡ଼େ ଅଛି ଛେନା ପୋଡ। ଆମର ରହୁଛି ଏବେ କିନ୍ତୁ ଏବେ ଅ କେଉଁଝର୍ ରେ ତ ଏପଟେ ଏରିଆ ରେ ସବୁତ ଟିକେ ଅଧିକ
ସେ ବି ଫ୍ୟାମ୍ଲି ସହ ରହୁଛନ୍ତି ନା?
ନାଏ ନାଇଁ ପାଠ୍ ପଢ଼ାପୁଢ଼ି କରୁଚି ସେ ବାହାନା।
ଆଚ୍ଛା।
ଆପଣ କଣ ମାନେ ବି ବିଏ ଜଟ କରୁଚନ୍ତି ସେଠି ସେ ଏକା ରହୁଚନ୍ତି ନା ଫ୍ୟାମିଲି ସହିତ।
ନାଁ ନାଁ ଫ୍ୟାମ୍ଲି ରହୁଛୁ।
ଆଛା।
କେଉଁଝର୍ ରେ ମାଁ ତାରିଣୀଙ୍କ ମନ୍ଦିର ଅଛି ଘନ୍
ହାଁ ତାରିଣୀ ମନ୍ଦିର ଅଛି। ମାଁ ଙ୍କ ମନ୍ଦିର ସବୁବେଳେ ତ ଆମର ତ କହିବାକୁ ଗଲେ ଆମର ବହୁତ ପାଖ ଆମ ଏଠୁ ମାଁ ମନ୍ଦିର।
ଆଉ ସାନଘାଗେରା ଅଛି ନା କଣ ଜଳପ୍ରପାତ?
ସାନଘାଗେରା ବଡଘାଗେରା ଏକୋଇଶ ଟା ୱାଟରଫଲ୍ ଅଛି କେନ୍ଦୁଝରରେ। ଏକୋଇଶିଟା ଆଉ ଆମର ଅଛି ଆମର କେଉଁଝର ବଲଦେବଜିଉ ମ ଦିର ଅଛି।
ତାହେଲେ ଆପଣ ଗୋଟେ ପ୍ରସିଦ୍ଧ ଜାଗାରେ ରହୁଛନ୍ତି।
ହଁ ସେଇଭଳିଆ ଭଲ ବୁଲା ବୁଲି ଜାଗା ପାଇଁ ରହୁଚ ଚାରିପାଖରେ ଗୋଟେ ଏପଟରେ ଅଛି ଚକ୍ର ତୀର୍ଥ ହିଲଟପ୍ ପାହାଡ ଉପରେ ଝରଣା କେ ପା ମାନେ ଝରଣାଟା ପାହାଡ ଉପରେ ତଳେ ମନ୍ଦିର ଆଉ।
କାଞ୍ଜିପାଣି ଘାଟି ଯାଇଚନ୍ତି?
କାଞ୍ଚିପାଣି ଘାଟି ଶୁଣିଚି କିନ୍ତୁ ଯାଇନି କେବେ।
ଆଚ୍ଛା। ସେଠି କଣ ବଙ୍କା ରାସ୍ତା।
ହଁ ହଁ ହଁ ବସେ ରାସ୍ତା ସେ ସେ ଘାଟି ଟିକେ ମାନେ ଅଧିକ ଥାଏ। ସବୁବେଳେ ଲୋକମାନେ ମ୍ୟାକ୍ସିମମ୍ ଫାଷ୍ଟ ଟାଇମ୍ ସବୁବେଳେ ହଉଥାଏ ସେଠି। ଆକ୍ସିଡେଣ୍ଟ ।
ବିଶେଷ କରି ଶୀତ ଏବଂ ବର୍ଷା ଦିନେ।
ହଁ ଏଇ କୁହୁଡି ବହୁତ୍ ଯୋଗୁ ଆଉ ଏଇ ବର୍ଷାଦିନେ ଯୋଗୁ ଅଧିକ ହୁଏ।
ଆଉ ଖଣ୍ଡାଧାର ବି ମୁଁ ଯାଇଚି ଜଳପ୍ରପାତ ଖଣ୍ଡାଧାର।
ଆଚ୍ଛା। ଭଲ ଲାଗିଲା ବୁଲିଲେ?
ଆଜ୍ଞା। ପିକନିକ୍ ଯାଇଥିଲୁ ଛୋଟବେଳେ ତ ମନେ ନଥିଲା।
ଆଚ୍ଛା। ଆସିଲେ ଦେଖିବେ ବୁଲିିବେ ଜାଗା ଜାଣିବେ। ତାରେଣୀ ମନ୍ଦିର ବିଷୟରେ ଜାଣିବେ। ଯାହା ଯାହା ସବୁ ଅଛି। ମାଙ୍କର କଥା କେମିତି ମା କେମତି କଣ?
ଭଲ ଏରିଆ ନା।
ହଁ ହଁ। ଆପଣ ତ ଗାଁ ଜାଣିଥିବେ ତ ମା କେମତି କଣ ଆସିଲେ? ଘଟଗାଁ ଯିବେ।
ନା।
ଜାଣିନାହାଁନ୍ତି? କିନ୍ତୁ ନୟାଗଡରୁ କେତଜଣ ସାଙ୍ଗ ପିଲା ସେଇପଟ ଲୋକାଲିଟି ରୁ। ଆମର କ୍ୟାମ୍ପ ହେଇଥିଲୁ ଦେଖା ହେଇଥିଲା।
ହୁଁ ଆଚ୍ଛା।
ବ ଆପଣ ମାଙ୍କ ମହିମା ତାହେଲେ ଜାଣିନାହାଁନ୍ତି?
ନା ନା କହୁନାହାଁନ୍ତି ଶୁଣିବି।
କହୁଚି ଆପଣ ଶୁଣନ୍ତୁ। ଆମର ରାଜା ହଁ ବୋଲି ଏ ଏପଟେରେ ଯେତେବଳେ ରାଜାଙ୍କର ଶାସନ ଥିଲା କେଉଁଝର ରାଜା କେଉଁଝରର ମହଲ ତ ଜାଣିଥିବେ? ଭଞ୍ଜଦେଓ ରାଜା ସେ କେଉଁଝର ରାଜା ଯେତେବେଳେ କାଞ୍ଚି ରାଜାଙ୍କ ସହିତ ଯୁଦ୍ଧ କରିଥିଲେ ସେତେବଳେ କେ ସେ କାଞ୍ଚିରୁୁ ଓ କାଞ୍ଚିରେ ମା ତାରିଣୀ ବିରାଜମାନ ଥିଲେ। ତ ସେ ମାଙ୍କୁ ଆମର ଶ୍ରୀରାମ ଚନ୍ଦ୍ରଭଞ୍ଜ ଦେବ ଆମର ଯିଏ କେଉଁଝରର ରାଜା ଥିଲେ। ସେ ମାଙ୍କୁ ବିଜୟ ଜିତି ସାରିଲାପରେ ଯେତେବେଳେ ଜିତିଲେ ଯୁଦ୍ଧରେ ସେ ମାଆଙ୍କୁ କେନ୍ଦୁଝର ଆଣିବା ପାଇଁ କହିଲେ ତ ମା କହିଲେ ହଉ ଠିକ୍ ଅଛି ଆଉ ମୁଁ ତମ ସହିତ ତ ଯିବି। କିନ୍ତୁ ଏଇଟା ତାଙ୍କର ଗୋଟେ ସର୍ତ୍ତ ରଖିଥିଲେ କି ରାଜା ପଛକୁ ବୁଲିବେ ନାହିଁ। ଅନେଇବେ ନାହିଁ।
ଆଜ୍ଞା।
ମା ତାଙ୍କର ଘୋଡ଼ାରେ ଆସିଥିଲେ। ମା ବୈତରଣୀ ଆମ ନଦୀ ପ୍ରଥମ ପଡ଼େ ନା। ତ ବୈତରଣୀ କ୍ରସ୍ କରିକି ଯେତେବେଳେ ମା ଆଗକୁ ଗଲେ ଘଟଗାଁ ଶାଳ ବଣରେ ପଶିଲେ ଯେତେବେଳେ ମା ପ୍ରବେଶ କଲେ ଶାଳ ବଣ ଭିତରେ ତ ମାଙ୍କ ସେ ଯ ସ୍ଥାନ ଟା ବହୁତ ଭଲ ଲାଗିଲା ତ ହ ସେ ତାପରେ ସେ ସେଇ ସମୟରେ ବାଲି ବି ବହୁତ ଥିଲା ସେପଟ ରାସ୍ତା ଏରିଆ ଜଙ୍ଗଲ ବାଲି ତ ମା ମାଆଙ୍କର ଯଉଠି ଇଚ୍ଛା ମା ଆଉ ସେଠି ଆଉ ଭଗବାନ ଯଉଠି ଯାହା କ ସେଠି ପ୍ରାଣୀ ଆମେ ତ ମଣିଷ ତୃଛ ମଣିଷ କିଛି କରିପାରିବେନି ତ ମା ତାଙ୍କ ଯଉ ଘୋଡ଼ା ଯୋଉ ନୁପୁର ଥାଏ ସେ ନୁପୁର ଶଦ୍ଦ ଶୁଭିଲାନି ତ ତ ରାଜା ଯେତେବେଳେ ପଛ ବୁଲିଗଲେ ମା ସେଇଠି ପଥରରେ ପାଲଟିଗଲେ ମୂର୍ତ୍ତି ପାଲଟିଗଲେ। ତା ସେଇ ଯେ ତାପରେ ରାଜା ବହୁତ କାନ୍ଦିଲେ ମାଙ୍କ ପାଖରେ କି ମାଆ ଆଉ ଚାଲନ୍ତୁ କେଉଁଝର ପା ନେଇକି ଯାଇଥାନ୍ତେ। ତ ମାଆଙ୍କର ଇଚ୍ଛା ଥିଲା ସେଇଠି ରହିବାକୁ ମାଆଙ୍କ ସେ ଜାଗା ଭଲ ଲାଗିଲା। ତ ମା ସେଇଠି ବିରାଜମାନ ହେଇଗଲେ ସେଇଦିନଠୁ ଘଟଗାଁ ତାରିଣୀ ଆଉ
ଆଚ୍ଛା ଆଚ୍ଛା।
ହଁ ମାଆଙ୍କ ମୂର୍ତ୍ତି ରେ ବି ଦେଖ ଦେଖିବେ ଗୋଟେ ଦାଗ ଥିବ। ସେଥିରେ ବି ଗୋଟେ ବହୁତ ବଡ କାହାଣୀ ଅଛି ତ ଆପଣ ଶୁଣିଲେ ଆପଣଙ୍କୁ ଭଲ ଲାଗିବ। ଏକା ସବୁ ଆସିବେ ଯେତେବେଳେ ଏପଟେ ପଚାରିବେ ବୁଝିବେ ଆଉ ବୁଲିଲେ ଭଲ ଲାଗେ ଆଉ
ସବୁ ଜାଣିଛନ୍ତି ତାହେଲେ ଆପଣ।
ହଁ ଯେହେତୁ ଆମେ ଏଇଠି ରହୁଛୁ। ତାପରେ ମାଆ ଙ୍କ ମାନେ କହିବାକୁ ଗଲେ ମାଆ ମ ଆ ହୋ